ହେଲୋ। ହେଲୋ ହେଲୋ।
ହାଲୋ ହାଲୋ ହାଲୋ ଆଜ୍ଞା। ହଁ ଶୁଭିଲା।
କଣ କରୁଛନ୍ତି?
ଚା ଚା ପିଇବୁ।
ଆଜ୍ଞା।
ଚା ବସେଇଛି ଚାହା ପିଇବୁ।
ନାହଁ। ହୁଁ ହଁ ନା ଚା ପିଇବିନି ମୁଁ ଏଇନା ଖାଇଛି ଜଷ୍ଟ ବରା ତରକାରୀ।
ନାଁ, ଆମର ଘର ପାଖରେ ମିଳେ ସବୁ ଯେ, ମୁଁ ମୁଁ ଟିକେ ଖାଏନି, ଇଟା ଟିକେ ତେଲ ଭାଜି ଟା କମଖାଏ । ଏପଉଁ ଅପାକୁ ଡାକିଦେ
ଓହୋ, ବର୍ଷାପାଗ ବର୍ଷା ହେଇଛି ନା ସିଆଡେ ହେଇନି ବର୍ଷା
ହେଇଛି ।
ଓଁ ହଁ ସେଇଥିପାଇଁ ଚା ବନେଇ ଦଉଛି ଏଇନା
ଆମର ସନ୍ଧ୍ୟାରେ ଚାହା ଟା ନିଶ୍ଚିତ ଭାବରେ
ଓ ହୋ ଆଉ
ସକାଳ ସନ୍ଧ୍ୟା ଚାଟା କମ୍ପଲସରୀ । ରାତ ରାତି ଭାତ ଚିକେନ ଆଜି ହବ।
ଉ ହୁଁ, ଆଉ ହଁ, ଆମର ଦିନରେ ହେଇଥିଲା ଚିକ
ନା ଦିନରେ ମାଛ ଥିଲା ପହର ଦିନଠୁ ଖାଇ ଦେଇଥିଲୁ, ଏବେ ଚିକେନ ଆସିବ ଆଉ, ଆସିବ ଆସନି।
ହଁ ଆମର ସେ ଦିନରେ ଚିକ କେନ ହେଇଥିଲ, ରାତିରେ ଆଉ ଚିକେନ ଖାଇବେ ନା, ରାତିରେ ଦେଖିବା କଣ କରିବା ଆଉ ଅଣ୍ଡା ଫଣ୍ଡା କି କି କଣ?
ଆଉ ଆମର ଚିକେନ ହବ, ଚିକେନ ହେଇନି ଆଠ ଦିନ ଖଣ୍ଡେ ହେଲାଣି। ମାଛ ଦି ଥର ହେଇଗଲାଣି।
ଓ ହୋ
ତଥାପି ଦେଖିବା ପୁଅକୁ ପଚାରିବି, ପୁଅ ଯାହା କହିବ।
ହଉ ଭଲ। ଆଉ
ଆଁ।
ଦେହ ଭଲ ଅଛି ନା?
ହଁ ଠିକ ଠାକ ଅଛି।
ସମସ୍ତଙ୍କ ର?
ସମସ୍ତଙ୍କର ହୁଁ ହୁଁ।
ଓହୋ, ଆଉ ରଥଯାତ୍ରା ହୁଏ ନା ସେଆଡେ?
ଆମ ଘର ପାଖରେ ହୁଏ।
ଓହ ବଢିଆ, ପୁରା ତମର ଏଇନା ଭଲ। କାଲି ତ ସ୍ନାନ ପୂର୍ଣ୍ଣିମା, ଓହୋ। ତମର ବାହୁଡା ଦିନ ରଜ। ହୁଁ ଆଉ
ଦର୍ମରେ ଶିବ ମନ୍ଦିର ଜାଗର ହବ। ଦୁର୍ଗା ପୂଜା ଆମ ଫ୍ୟାମିଲି ର, ରଥଯାତ୍ରା ଆମ ଗାଁ ଗାଁ ର, ଆମ ଘର ପାଖ ର ମାଉସୀମା ମନ୍ଦିର।
ହଁ, ପର୍ବପର୍ବାଣି ହେଲେ ଆ ଟିକେ ଖୁସି ଲାଗେ। ହଁ ଆମ ଗାଁରେ ବି ହୁଏ କିନ୍ତୁ ଆମ ଘର ପାଖରେ ହୁଏନି।
ନା ଆମର ଘର ପାଖରେ ସବୁ।
ନା ଆମ ଗାଁ ରେ ହୁଏ ଆମେ ଯାଉ ଦେଖିବା ପାଇଁ କିନ୍ତୁ ଘର ପାଖରେ ନୁହେଁ।
ନା ଆମର ଘର ପାଖରେ।
ହୁଁ, ରଜ କେମିତି ହେଇଥିଲା?
ରଜ ତ ଖରା ଆଉ
ଉଁ ଖରା ହୁଁ ଇଆଡେ ଫାଷ୍ଟ ସେ ଦିନତ ବର୍ଷା ହେଇଥିଲା, ମେଲୋଡି ଫେଲୋଡି କିଛି କରିପାରିନଥିଲେ, ମାନେ ଦେଇଥିଲେ ପଇସା ଫଇସା
ହଁ ଫାଷ୍ଟ ଦିନ ନା ମଝି ଦିନ କଉ ଦିନ ଗୋଟେ ବର୍ଷା ହେଇଥିଲା ନା କଣ?
ଫାଷ୍ଟ ଦିନ ବର୍ଷା ହେଇଥିଲା। ହଁ ଫାଷ୍ଟ ସେଦିନ ବର୍ଷା ହେଇଥିଲା ଯେ, କିଛି କରିପାରିନଥିଲେ ମେଲୋଡି ଫେଲୋଡି ତାପରେ ମଝି ରଜ ଦିନଠୁ ତ ହେଲା ହଁ ପୁରା ଭଲ ଦେଲା ପାଗ ହଁ ସେଇଥିପାଇଁ ରାତିରେ କି କିଛି କରିପାରିଲୁନି ତାପରେ ବର୍ଷା ଟା ହଁ ଛାଡି ଯାଇଥାନ୍ତା ଝିପି ଝିପି ଝିପି ଝିପି ଝିପି ଝିପି ପକେଇକି ରହିଲା ପୁରା। ହଁ ତାପରେ ବର୍ଷା ଟା ଟିକେ ଛାଡି ଯାଇଥିଲେ ହଁ ନଅଟା ଦଶଟା ବେଳକୁ କରିଦେଇଥାନ୍ତେ ମେଲୋଡି। ଆଡେ ଛାଡିଲାନି ବର୍ଷା ସେମିତି ପକେଇ ପକେଇ ରହିଲା ହୁଁ। ଲାଇନ୍ ଫାଇନ୍ ଆଇଲାନି କେତେ ଡିଜି ନଗେଇ କରିବେ ହୁଁ ଉଁ। ଆଉ ହୁଁ ।
ଆଉ।
ତମେ ରଜ ସେଠି କୋଉଠି ହୋଇଥିଲା ନା କଣ?
ଓ ହୋ ବୁଲିବା ପାଇଁ ଯାଇଥିଲ?
ଉଞ୍ଚ ଯାଗା। ବାପ ଘରକୁ ଯଛି ନା ନା ମୁଁ କୁଆଡ଼େ ଯାଇନି। ଲାଷ୍ଟ ରଜ ଦିନ ଆମେ ବାପ ଘରକୁ ଯାଇଥିଲୁ।
ଓହୋ ଶାଶୁଘର ମାନେ ବନ୍ଧୁବାନ୍ଧବ ଆସିବେ।
ନା ନା କେହି ନୁହ ଆମ ପରିବାର କେହି ଯାଆନ୍ତିନି। ଆମ ପରକୁ ଯାଆନ୍ତି ନି।
ଓହୋ। ହଁ ରଜ ସେଲିବ୍ରେଟ କରନ୍ତିନି ନା କଣ?
ମୁଁ ବାହାରକୁ ଯାଆନ୍ତିଥିଲି ଗାଁ ଏ ବିଶେଷ କରି ଗାଁ ଟା ଆଉ।
ଓ ହୋ ହଁ ସେମିତି ଆଉ ରଜ ଘର ଭିତରେ ବି ଫ୍ୟାମିଲି ମେମ୍ବରଙ୍କ ସହିତ ବି ଖୁସି ହବାଟା ବି ଠିକ। ଖାଲି କଣ ବାହାରକୁ ଯାଇକି ମଜାମସ୍ତି କନେ ହବ? ନା ରଜ ଘରେ ବି ଆରାମ ସେ ଛୁଆ ପିଲା ଫ୍ୟାମିଲି ବଡ ଫ୍ୟାମିଲି ବୋଧେ ହୁଁ।
ଆମ ଆମ ଜେଜେ ବାପା ହେରିକା ଚାରି ଭାଇ। ଆ
ଆଉ ହେଇ ଯାହା ବି ହେଲେ ଏବେ ସିନା ମିଶିକି ନଥିବ ଯାହା ବିି ହେଲେ ତ ଅଛନ୍ତି। ଫାମିଲି ସମସ୍ତେ ଆଉ କଣ ଯାହାର ଯାହା ଅସୁବିଧା ହବ। ତ ସେମାନେ ଆସିକି ଠିଆ ହେବେ ନା ନାହିଁ ଥୋଡି ନା କିଏ ଆସିବ ଆଗେ ପରିବାର ତାପରେ ଆଉ ଯିଏ
ହୁଁ।
ସୁବିଧା ଅସୁବିଧା ଯାହା ବି ହେଲେ ଆଉ ଚା ପିଇ ସାରିଲେଣି ନା ପିଇବେ ଏବେ? ହଉ। ଅହୋ ସମସ୍ତେ ପିଅନ୍ତି ଘରେ ସକାଳେ ସନ୍ଧ୍ୟାବେଳେ ଚା।
ନା ନା ଆମେ ତିନି ଜଣ ବାପା, ମା, ଛୁଆ।
ଓହୋ ଓ ହୋ। ଆଉ ଶାଶୁ ଶଶୁର ନାହାନ୍ତି?
ସେ ଅଲଗା ଉଁ ଦିଅର ପାଖରେ।
ଓ ହୋ। ହୁଁ ହୁଁ ହୁଁ ଆଉ। ପୁଅ କଣ କରୁଚି ଏବେ? ପଢାପଢି ସରିଲାଣି? ଆଜ୍ଞା। ଓହୋ ଡିପ୍ଲୋମା କରୁଚନ୍ତି ଉଁ ହୁଁ ଆଉ ‌ ହୁଁ ଉଁ। ମାର୍କେଟ କଉଠି ସେଇ ପାଖ
ହୁଁ ଗାଁ ସବୁ ଫଳ ସବୁ
ଓହୋ ଗାଁରେ ସେ ଆଉ ସେଇଆ ବି ଏବେ ତ ଗାଁରେ ବି ତ ସବୁ ମିଳିଯାଉଚି। ଏବେ ବି ଅର୍ଡ଼ର କରିଦେଲେ ବି ସବୁ ପଳିଆସ୍ ଚି ଖାଇବା ଫାଇବା ହଁ ହଁ ହୁଁ।
ଆମର ଗାାଉଁଲିଆ ଗାଁ କଁ ସବୁଉଡ଼ା?
ହଁ ଏଇ ଆ ଏବେ ପା ଗାଁ ଆଉ ଗାଁ ହେଇକି ନାହିଁ। ଗାଁ ଗାଁରେ ବି ଏବେ ଅଟୋମେଟିକ୍ ସବୁ କଥା ମିଳିଚି। ଓହ। ନାଇଁ ୟାଡ଼େ ବି ଧର ଆମେ ପିଜ୍ଜା ବର୍ଗର ଯଦି ଅର୍ଡର କରିଦମୁ ଆମ ପାଖୁକୁ ପଳିଆସୁଚି। ଆଉ ବ ଖିଆଖୁଇ କଁ ହେଇଥିଲା ଆ ସକାଳେ?
ସକାଳେ ସେଇ କଁ ଥିଲା ସେ ସେଇ ଚା ଫା ପିଠାପି ଜଳଖିଆ ଖାଇଥିଲୁ ମା ମା ତ ଗାଧୁଆଳେ ଭାତ ଖାଇଥିଲୁ।
ହୁଁ। ନାଁ ଆମର ଏଇ ଯୋଉ କନ୍ତି ଚିକେନ୍ ହେଇଥିଲା ଆଉ ଭଜା ହେଇଥିଲା ଆଉ ପୋଇ ଦେଇଥିଲେ ଏଇ ଘର ପାଖରେ ଜଣେ। ଏଁ ତାଙ୍କର ସେଇ ପୋଇକୁ ବନେଇଥିଲେ। ହଁ ଏବେ ତ ବର୍ଷା ଜୋରସେ ଛାଡ଼ିଲା ହୁଁ ହୁଁ ବର୍ ଷା ଇଆଡ଼େ ହୋଉଥୁଲା।
ଆମର ବି ବର୍ଷା ହୋଉଥୁଲା ଏବେ ଘଡ଼ଘଡ଼ି ବିଜଳି ମାରୁଚି।
ହୁଁ ହୁଁ। ଏବେ ବି ଇଆଡ଼େ ବର୍ଷା ଛାଡ଼ିଲା। ଆଉ କିଛି ରୋଷେଇ ଫୋଷେଇ ବି ଆମର ହେଇନି। ଉଁ ବିଜୁଳି ମରୁଚି ତ ମେନ୍ ଏ ଇନ୍ ଭେଟର ଅଫ୍ କରିଦୋଉଚନ୍ତି କରିବେ କେମିତି ରୋଷେଇ ଫୋଷେଇ ହୁଁ।
ହୁଁ।
ପୁରୀ ଫୁରି ଯିବା ହବ ନାଁ ହବନେଇ? ଯାଇଥିଲ ନାଁ ଯାଇନ?
ପୁରୀ ବୋହୁତ୍ ଥର ଯାଇଚି କିନ୍ତୁ ରଥଯାତ୍ରାରେ ଯାଇନେଇ।
ଅ ହଁ ଏବେ ଗନେ ଗୋଟେ ମଜା ଅଲଗା ନାଁ ଆଉ କାଲି ଗୋଟେ ତାଙ୍କର ପର୍ବ ପୁରା ମାନେ ହୁଁ ସ୍ନାନ ପୂର୍ଣ୍ଣିମା ଉଁ ଆମେ ଯାଇଥାନ୍ତୁ ଏଇ ବର୍ ଷ ଏଇ ମୋ ମାମାଙ୍କ ଦେହ ଟିକେ ଖରାପ ତ ସେଇଥିପାଇଁ ଯାଇପାଇଲୁନୁ।
ଉଁ ହୁଁ।
ହୁଁ। ଏଉ ନହେଲେ ଯାଆନ୍ତି ସବୁ ବର୍ଷ ଯାଆନ୍ତି ଏଇଠି ମୁଁ ଯାଏନି ମତେ ନିଅନ୍ତିନି ଆମ ଘରେ ସବୁ ବର୍ଷ ଯାଆନ୍ତି। କିନ୍ତୁ ମତେ ନିଅନ୍ତିନି ମୁଁ ଏଇ ବର୍ଷ ଯାଇଥାନ୍ତି ଏ ବର୍ଷ ଯାଇଥାନ୍ତି ଏ ବର୍ଷ ଆଉ ଯିବୁନୁ। ଦେହପା ଠିକ୍ ନାହିଁ ତାପରେ ଉଁ ସବୁ ବର୍ଷ ତ ଯାଇହବ ବୋଲି କଁ ମାନେ ଅଛି ହଁ ଏଇ କିଛି ଦିନ ତଳୁ କିନ୍ତୁ ଯାଇଥିଲୁ ଆମେ ଥରେ। ଏଇ କିଛି ଦିନ ଥରେ ଯାଇଥିଲୁ ବୁଲିକି ଆସିଥିଲୁ। ଆ ଆଉ ଏବେ ଯାଇନୁ ଦେଖିଆ କଁ ହଉଚି? ଆଉ ଗଲୁନି ଯେଦି ଯାଇଥାନ୍ତୁ ଆଜି ଯାଇଥାନ୍ତୁ ଆଉ କାଲି ସକାଳୁ ଯାଇଁକି ଆଉ ପହଞ୍ଚି ହବ କି? ପହଞ୍ଚି ହବ ଯେ ଏତେ ସ୍ପିଡ଼୍ ପିଡ଼ରେ ହେଇଯିବ।
ଆଉ
ଆଉ ତମର ତ ଘର ପାଖରେ ହଉଚି। ମେଲଣ ବସଥୁବ ସେଇଠି ଦେଖୁଥୁବ। ଆଁ ଯାତ୍ରା ହୁଏ ତ? ମାନେ ମେଳା ଭଳିଆ ବସେ ହଁ ଦୋକାନ ଫୋକାନ ସେଇା ସେଇଆ ଆଉ ସେଇଟା ତ ମଜା ଆଉ କ
ହୁଁ।
ଭଗବାନଙ୍କୁ ଦର୍ଶନ କରିବୁ ମେଳା ବୁଲିବୁ, ଆଉ ତାଠୁ ମଜା ଆଉ କୋଉଠି ଅଛି ନା?
ହୁଁ ଆମ ଘର ପାଖରେ ସବୁ
ଓ ହୋ ନାଇଁ ସେମିତି ଥିବା ଭଲ ବି ଗୋଟେ। ଆ ଯାହାହେଲେ ଘର ପାଖରୁ ଘରୁ ବାହାରି ଯାଉଥିବୁ, ଭଗବାନ ଅଛନ୍ତି ଆଗରେ ଯାହା ହେଲେ ଭଗବାନଙ୍କୁ ଦେଖିକି ଯାଉଥିବ ନା ଯାଉନଥିବ? ନା ଆମର ସେମିତି ନୁହେଁ, ଆମର ପୁରା ଗାଁ ଭିତରେ ଘର। ହୁଁ।
ଆମର ପ
ହଁ - ହଁ। ଆଉ ଘରେ ସବୁ ଭଲ ନା?
ହଁ ଭଲ।
ଆଉ ଭାତ ଫାତ ହେଲାଣି ନା ହେଇନି?
ନା ନା ଆରମ୍ଭ ହେଇନି।
ଓ ହଁ ଲାଇନ ଅଛି ନା କଟି ଯାଇଛି?
ଲାଇନ ନାହିଁ।
ଆରୁ
ମେଘ ହଉଚି ଜୋରସେ ପୁରା।
ଓଁ ଟିଭି ଫିଭି ଦେଖ ନା ଦେଖନି?
ହୁଁ।
ଓ ହଁ। ଘଡ ଘଡ଼ି ମାରୁଛି ଟିଭି ଦେଖି ପାରୁନଥିବେ, ସିରିଏଲ ଦେଖ
ସବୁ ସିରିଏଲ୍ ଦେଖେ ସାତ ଘର ସବୁ ଦେଖେ।
ହଁ- ହଁ - ହଁ। ମୋର ବି ଦେଖନ୍ତି ମାମା ଦେଖେ ମୁଁ କିନ୍ତୁ ଦେଖେନି। ହଁ କେତେବେଳେ କେମିତି ମୋବାଇଲ ତ ହ ମୋବାଇଲ ତ ଫ୍ରି ହେଲେ ମୋବାଇଲ ଦେଖିଲୁ। ଆଉ କିଏ ଦେଖୁଚି ଟିଭି। ଆଉ। ଆରେ ମୋ ନନାଜୀ ସେ ବାଙ୍ଗାଲୋର ପଳେଇଛନ୍ତି। ସେ ଆସିବେ ଏଇ କିଛି ଦିନ ତଳେ କହୁ ହୁଥିଲେ ଆସିବେ ବୋଲି ଇଁ କେଜାଣି କଣ ହେଲା ତାଙ୍କ ଟିକେଟ କନଫର୍ମ ହେଇନାହିଁ, ସେ ସେଥିପାଇଁ କହୁଛନ୍ତି ମୁଁ ଯାଇପାରେ ନ ଯାଇପାରେ ଠିକ ନାହିଁ। ହଁ ଆସିଲେ କୁଆଡେ ଟିକେ ବୁଲିଯିବା ଯିବି ହୁଅନ୍ତା, ସିଏ ତ ଆସୁନାହାନ୍ତି। ଆଉ।
ଆଉ କଣ?
ହ ହଉ ତାହେଲେ ମୋ ମାମା ଡାକିଲାନି ମୁଁ ଆସେ ପରେ ଫୋନ କରିବି।
ହଉ।